ହାଲୋ ହଁ ମ୍ୟାମ୍ ଶୁଭ ସନ୍ଧ୍ୟା। ନମସ୍କାର। ନା କିଛି ନାହିଁ ଆଜିର ଏ ଆ ମୋର ଗୋଟେ ପରୀକ୍ଷା ଥିଲା ନା ତୁ ଆଟା ଦେଇକି ଆସଲି ଚାର ବଜେ।
ଓହୋ କଣ ପଢୁଛନ୍ତି କି?
ହଁ ନା ମୋ ପିଜି ର ଏକ୍ଜାମ ଥିଲାଉ ଇଗନୋର ଯୋଉ।
ଓହୋ ଆଉ କଣ ଖାଇଚନ୍ତି?
ହଁ ଏବେ ନା ସେ ଟିକେ କ୍ଷୀର ଆଉ ବିସ୍କୁଟ ଖାଇଥିଲି।
ହଁ ହଁ ମୁଁ ଏବେ ଖାଇଚି ଖାଲି ବିସ୍କିଟ କୁ ଆଉଁ ଆ ଯୋଉ କଣ କହିଲେ ପାଉରୁଟି ଖାଇଥିଲି।
ହଁ ହଁ ହଁ। ଏଇ ଯୋଉ ତା ମାନେ ଆମର ଯୋଉ ବେଲାର ଖାନା ପରେ ଏବେକା ଚାର୍ ପାଞ୍ଚ ବାଜ ହେଲେ ଟିକେ ଭୋକ କରେ ନା?
ହଁ ହାଲକା ହାଲକା ବେଶୀ ଜୋର ଭୋକ ହୁଏ ନି ହାଲକା ଟିକେ ଭୋକ ହୁଏ ଆଉ। ମୁଁ ବି ସେଇ ସନ୍ଧ୍ୟାବେଳେ ସବୁ ମୁଁ ଆଜି ଭାତ ଆଉ ମାନେ କଣ କହିଲେ ସେଟା ଯୋଉ ପୋଇକି ରାଇ ହୁଏ ପୋଇ ରାଇ ଆଉ ଡାଲମା।
ପୋଇ ରାଇ
ଆପଣଙ୍କୁ ଭଲ ଲାଗେ?
ହଁ ରାଇ ବଢିଆ ଲାଗେ।
ଓହୋ ବେସର୍ ଦେଇକି।
ହଁ ହଁ ବେସ୍-ବେସରରେ ନା ବହୁତୁ ବଢିଆ ବଢିଆ ତା ମାନେ ଅ ଏଇଟା କରି- କରିହେବ ଭେଣ୍ଡି ବେସର ଆପଣ ଖାଇଚନ୍ତି? ଭେଣ୍ଡି ବି ସେଟା ବି ବହୁତ ଭଲ ଲାଗେ।
ଖାଇନି କିନ୍ତୁ ଯା-ଓହୋ ଆପଣ ଖାଇଚନ୍ତି?
ତାପ୍ -ହଁ ତାପରେ ମାଖନ୍ ମାକ୍ ହଁ ନାଇଁ ତାପରେ ବେସାର ରେ ବି ହୁଏ ମାଖନ କରଡି ଆଉ ଭେଣ୍ଡି।
ଅ ହଁ ଆପଣଙ୍କ ଆଡେ ଗରମ କେମତି?
ଗରମ ବହୁତ୍ କହିହେବନି।
ଆଉ କଣ ମାନେ ଆଉ ରଜ କେମିତି ସେଲିବ୍ରେଟ୍ କରିବେ?
ଆମ ଏପଟେ ନା ରଜ ସେମିତି ହୁଏନି। ଖାଲି ଯୋଉ ତାମାନେ ସଂକ୍ରାନ୍ତି ଖାଲି ପୂଜା ପୂଜି ଟିକେ ହୁଏ ବାକି ଏପଟେ ସେତିକି ମାମ୍ ତାମାନେ ସେଲିବ୍ରେଟ କରନ୍ତିନି।
ଓହୋ ସଂକ୍ରାନ୍ତିରେ ପୂଜା ହୁଏ ଆପଣଙ୍କର? ମୁଁ କଇଲି ମ୍ୟାଡ଼ାମ ଆପଣ ନା ଆମର ଏପଟେସ-ମାନେ ରଜ ଫାଷ୍ଟ ରଜ ରୁ ଆମର ଏପଟେ ପୂଜା ପୂଜି କି ଛି ବି ହୁଏନି ତମର ଫାଷ୍ଟ ହୁଁ ଫାଷ୍ଟ ରଜ ରୁ କୌଣସି ମନ୍ଦିର ନାହିଁ କି ଘରେ ବି ପୂଜା ପୂଜି ନାହିଁ କି କିଛି ସେମିତି ପୂଜା ପୂଜି କରାହୁଏନି କାହିଁ ନା କହନ୍ତି କଣ ଠାକୁର ରଜବତୀ କରିଦିଅନ୍ତି।
ହଁ ହଁ ହଁ ନା ନା ନା ଆମ ଏପଟ ହନ୍ ହନ୍ ଠିକ୍ ଠିକ୍ ନା ନା ନା ଠିକ୍ କହିଲି ଆମ୍-ଆମର ବି ଏଠିପେନି। ଖାଲି ନର୍ମାଲ ଯୋଉ ହଁ।
ହଁ ନ୍ ଶିବ ମନ୍ଦିର ପୂଜା ହୁଏ କିନ୍ତୁ ଏମିତି- ଉଁ ବ୍ରାହ୍ମୁଣ ଯଦି କ ଥିବେ ବୋଧେ କିନ୍ତୁ ମୁଁ ଜାଣିଚି ଯେ ଠାକୁର ପୂଜା କରନ୍ତିନି। କିନ୍ତୁ କାହିଁକି ଜାଣିନି କିନ୍ତୁ ପୂଜା କରନ୍ତିନି।
ହଁ ହଁ।
ପିଠା ପିଠା ପିଠି କିଛି କରିକି ଖାଆନ୍ତେନି?
ପିଠା ନା ନା ସେମିତି ନାଇଁ ସେମିତି ସେଲିବ୍ରେଟ୍ ହୁଏ। ସେମିତି ସେଲିବ୍ରେଟ୍ କରନ୍ତିନି। ହଁ ଖାଲି ନୂଆ ଡ୍ରେସ୍ ନା। ନା ନା ସେଟା ସିଏ ଆ ତା ମାନେ ଆମ ଏପଟେ ନା ଏପଟେ ଇ ସେସବୁ କିଛି ତା ମାନେ ପାଳିତ ହୁଏନି ରଜ। କିନ୍ତୁ ସେଇ ସବୁ ରଜର ପୁର୍ ଆମ ଆଡେ ଯୋଉ ନୂ ନୂଆଖାଇ ତ ସେଟା ସେଇଟା ସମସ୍ତଙ୍କ ଦିନେ ପାଲେ। ପାଳନ କରାଯାଏ। ଆଉ ତାମାନେ ଆମର ଯୋଉ କଣ କି ନୂଆଖାଇ ବି ଆପଣଙ୍କ ପାଖି ହୁଉଥିବ ନା।
ହଁ ନୂଆଖାଇ ହୋଉଛି ଯେ ଏତେ ବି ଆମର ନୂଆଖାଇ ମାନେ ବେଶୀ ଟା ହୋଉନି କମ୍ ହୋଉଛି କିନ୍ତୁ ଅଲଗା ଇଏରେ ଅଧି କୁହୁଛି କିନ୍ତୁ ଆମର ଏପଟେ ବେଶୀ ହଉନି।
ଅହଁ ଆମର ଏପଟେ ନୂଆଖାଇ ପୁରା ଅ ସବୁ ତ ମାନେ ପରିବାର ସବୁ ଏକଜୁଟ ହେଇକି ସବୁ ରୋଷେଇ ବାସ କରନ୍ତି। ଦଶ ବାରଟା ସବୁ ଇଟା କରନ୍ତି ପିଠା ମଣ୍ଡା ହୁଏ। ତାପରେ ଖିରି ସବୁ ହୁଏ, ସେଟା କରନ୍ତି ସେଟାରେ କାହିଁକି ସେ ତାମ୍ହି ହଁ ଭଲ ଲାଗେ, ଆପଣଙ୍କୁ?
ହଁ ବୋହୁତ ଭଲଲାଗେ। ଆପଣ କେ କେତେ ପ୍ରକାର ମଣ୍ଡା ପିଠା ଜାଣିଛନ୍ତି କହିଲେ?
ମଣ୍ଡା ପିଠା ନା ସୁ ସୁଜି ସୁଜି ମଣ୍ଡା ତାପରେ ଯୋଉ ଅଟାର ଥାଏ ଅଟାର ଅଟା ଆଉ ଚୁନା ଦେଇକି ଯୋଉ ହୁଏ ସେ ପିଠା ତାପରେ ଲାଉ ଲାଉ ପିଠା, ଖାଇଛନ୍ତି ଲାଉ ପିଠା?
ନା ମ୍ୟାଡାମ ଲାଉ ପିଠା ଖାଇନି।
ଏଠା ଏବେ ବଡ ଏବେ ଦୁଇ ତିନି ଦିନ ହୋ ହେଇଥିଲା, ମା ବନେଇଥିଲେ ଘରେ। ଭଲ ଲାଗେ ସେଟା ବି ସେଟା ବି। ହଁ ମୁଁ କରେ, ମୁଁ ଟିକେ ଟିକେ ମା କୁ ଟିକେ ସାହାଯ୍ୟ କରେ, ତାର୍ ତାର୍ ସାଙ୍ଗେ ମୁଁ ଏଇ ଓରାନ୍ ତାମାନ୍ ନୂଆ ନୂଆ ଆଇଟମ୍ ଯୋଉ ଥାଏ ନା, ସେଟା ମା ଭଲ କରନ୍ତି।
ଓହୋ।
ବାକି ମୁଁ କରେ ସେମିତି ନର୍ମାଲ, ବାକି ମତେ ନା ସେ ନୂଆ ନୂଆ ହ ତାମାନେ ଜିନିଷ ତାମାରି ନେ ରାନ୍ଧିବାକୁ ଭଲ ଲାଗେ ଯେମିତି ସେ ମୋମୋସ୍ ହୋ ତାପରେ ଆ ମୁଁ ଏବେ କରିଥିଲି ଅ କଣ କି ଏଇ ଯୋଉ ହଁ ରୋଲ୍ ରୋଲ୍, ମୋମୋସ୍, ପିଜା ଏସବୁ ଘରେ କରାଏ।
ଆଜ୍ଞା ଆଜ୍ଞା। ତ ମୁଁ ମ୍ୟାଡାମ କଣ କହିଲେ ମାନେ ମାନେ ମଣ୍ଡା ପିଠା ଖାଇଲେ ବି ମୁଁ ତା ଭି ଭରୁ ହିଁ ଖାଇଦିଏ, କିନ୍ତୁ ବାହା ହାର ଖାଇବାକୁ ମତେ ସେତେ ପସନ୍ଦ ନୁହଁ। ମତେ ତା ଭିତର ପୁରା ହିଁ ବହୁତ୍ ପସନ୍ଦ ଥାଏ। ନଡିଆ ଛେନା ନଡିଆ, ଛେନା, ମୁଗ ତ ଆମ ଆଡେ ଖାଲି ଚାଉଳରେ ହେଲେ ତ ସେଥିରେ ଖାଲି ମୁଗ ଦେଇକି ବି କରନ୍ତି ନନେ ଛେନା ଆଉ ନଡିଆ ମାନେ କୋରା ହେଇକି ସେ ଯୋଉ ନଡିଆ। କୁଦିଆ ହୁଏ ତ ଭଲ ଲାଗେ।
ହୁଁ ଆଉ ଆପଣ ସବୁ କ୍ଷୀର ମଣ୍ଡା ଖ ଖାଇଛନ୍ତି କ୍ଷୀର ମଣ୍ଡା?
ଆଜ୍ଞା ଆଜ୍ଞା ଖାଇଛି କିନ୍ତୁ କେବେ ମାନେ ଉଁ ତିଆରି ଥରେ ଦୁଇଥର ଖଣ୍ଡେ ହେଇଛି କିନ୍ତୁ ଖାଇଛି।
ହଁ ସେଟା ବି ତାମାନୋନେ ବିନା କ୍ଷୀରରେ ବି ଭଲ ଲାଗେ ଭଲ ଲାଗେ ସେ ମଣ୍ଡା ଆଉ କ୍ଷୀର ଦେଇକି କଲେ ବି ଭଲ ଲାଗେ ସେଟା।
ହଁ ବହୁତ ଭଲ ଲାଗେ ଆଉ ଆପଣ ରଥଯାତ୍ରା କ ଆସୁଛନ୍ତି ପୁରୀ?
ରଥ ଯାତ୍ରା କୁ ଯୋଉ ଭିଡ ମେଡମ। ଆମର ଏକ୍ ଚୁଲି ମୁଁ କଣ ହଁ ମୁଁ କଣ ଭାବେ କୁ କୁହନ୍ତୁ ନା? କି ଆମେ ତ ଭଗବାନଙ୍କୁ ଡାଇରେକ୍ଟ ଟିଭିରେ ଲାଇଭ ଟେଲିକାଷ୍ଟ ଦେଖୁଛୁ। ତ ସେତେ ଭିଡ ଭିଡ ଭିତରେ ଯିବୁ ପୁଣି ଭଗବାନଙ୍କୁ ଦର୍ଶନ କରିହେବନି।
ତାପରେ ମେଡାମ୍ ଏବେ କଣ କହିଲେ ମାନେ ଏବେ ଆଉ ଦର୍ଶନ କରି ହଉନି ଆଗରୁ ଦର୍ଶନ କରି ହଉଥିଲା କିନ୍ତୁ ଏବେ ବହୁତ ଭିଡ ଭିତରେ ଆଉ କରି ହଉନି।
ତ ଏବେ ଲୋକ କାହିଁକି ପୁଣି ଯାଉଛନ୍ତି?
ଯାଉଛି ଲ ଦେଖନ୍ତୁ। ସେଇ ଗହଳିରେ ଯି ମାନେ ସେଟା ଗୋଟେ କ ଥାଏ କହିଲ ଭଗବାନଙ୍କର ଗୋଟେ ଡୋରି ଥାଏ। କୁହନ୍ତି କିନ୍ତୁ ଯେତିକି ବି ମୁଁ ଜାଣିଛି ମାନେ ତମେ ଯେତେ ଇଚ୍ଛା କରୁ। ଥିବ ଯାଇପାରିବନି କିନ୍ତୁ ଭଗବାନ ତାଙ୍କ ମନରେ ଯଦି ତାଙ୍କ ଭକ୍ତଙ୍କୁ ଡା। କିଲେ ତମେ ଇଚ୍ଛା ନଥିଲେ ବି ଯାଇପାରିବ। ତ ସେଇଟା ସେମିତି ଥାଏ ଯେ ଯେତେ ଗହଳି। ଥାଉ ବି ମାନେ ଲୋକ ଯାଉଛନ୍ତି ତ ଆମେ ବି ମନା କରୁଛୁ। କିନ୍ତୁ ଆମେ ଯଦି ଡୋରି ଲାଗିବ ତାହେଲେ ଆମେ ଯାଇକି ପହଞ୍ଚିବା। ଆଉ ଯଦି ମାନେ ଡୋରି ନ ଲାଗିଥିବ ତମେ ଯେ। ତେ ବି କହିଲେ ଯିବ ଯିବ କେବେ ବି ଯାଇପାରିବନି। କିନ୍ତୁ ସତରେ ଏଇଟା ଜଗନ୍ନାଥଙ୍କର ସତରେ ଏଇଟା ଥାଏ।
ହଁ ନା ନା ତାଙ୍କର ଅଛି ନା ସେ କଲି ଯୁଗରେ ତ ଜଗନ୍ନାଥ ଅଛନ୍ତି।
ହଉ ମୁଁ ବି ବିଶ୍ଵାସ କରୁନଥିଲି ନାଇଁ ମୁଁ ଆମେ ଯେତେବେଳେ ଚାହିଁବା ସେତେବେଳେ ଯାଇପାରିବା କିନ୍ତୁ ନା ଯେତେବେଳେ ଚାହିଁବା ଆମେ ସେତେବେଳେ ହିଁ ଯାଇପାରିବାନି। ଭଗବାନଙ୍କ ଡୋରି ନ ଲାଗିଲେ। କେହି ବି ଯାଇପାରିବେନି ହଁ। ଆଉ ତାହେଲେ ଆପଣ କେବେ ବି ଆସିନାହାନ୍ତି?
ନା ନା ମୁଁ ଯାଇଥିଲି ଛଅ ମାସ ତଲେ ଯ ଯାଇଥିଲି। ପୁରୀ ର ନା ନା ର ଥଯାତ୍ରା ଦିନ ନାହିଁ ବାକି ଅଲଗା ଟାଇମରେ ଯୋଉ ଜାନୁଆରୀ ଫେବୃାରୀ ଟିକେ ଫାଙ୍କା ହେଲେ। ଆମେମାନେ ଯାଇଛି ବାକି ଜ। ରଥଯାତ୍ରା ଟାଇମ ରେ ନାହିଁ।
ଜଗନ୍ନାଥ ମନ୍ଦିର ତ କେବେ ବି ଫାଙ୍କା ନାହିଁ ସେ ମାନେ ଖରା ହଉ ବର୍ଷା ହଉ ସେ ଗହ ମାନେ। ଯାହା ବିି ହଉ ମନ୍ଦିର କେବେ ବି ଫାଙ୍କା ନାହାନ୍ତି।
ହ ଆମେ ଯୋଉ ଯାଇଥିଲୁ ନା ପୁରା ଭୋର ଚାରିଟାରୁ ଆମେ ଯାଇଥିଲୁ। ଜଗନ୍ନାଥ ଦର୍ଶନ କୁ ତ ସେଥିରେ ବି ତେ ଲାଇନ ଲାଇନ୍।
ଲାଇନ୍ ଲାଗିବ ପୁଣି ଲାଇନ୍ ଏବେ ଟିକେ ଲାଇନ୍ ଟା ଏବେ ଏଇ ଯୋଉ ମାନେ ଫାଷ୍ଟ ରୁ ଲାଇନ୍ ଟା ଟିକେ କମ୍ ରଖୁଛି ଏବେ ଭିତୁରୁ ଲାଇନ୍ ଟା ହୋଉଚି କିନ୍ତୁ ଆଗୁରୁ
ହଁ।
ଫାଷ୍ଟରୁ ଲାଇନ୍ ରଖିଥିବେ ମାନେ ନିହାତି ଆମେ ଟିକେ ଟିକେ ଟିକେ ଟିକେ ହେଇ ହେଇ ଗୋଟେ କିଲୋମିଟର ଲାଇନ୍ ରେ ହିଁ ଆମେ ଯାଉଥିଲେ।
ହଁ।
ଏବେ କିନ୍ତୁ ସେ ଲାଇନ୍ କୁ ବନ୍ଦ କରିଦେଇଛି କିନ୍ତୁ ଭଲ ସୁ ସୁବିଧା ଲାଇନ୍ ବହୁତ୍ ମାନେ ଦଳା କୁଦା ହେଇଯାଉଛି। ହୋଉଛନ୍ତି ନାଁ କିନ୍ତୁ ସୁବିଧା ଯେ ବହୁତ ଯେତେ
ପୋଲିସ ପୋଲିସ ମାନେ ବି ଥାନ୍ତି ନା ତ ସେମାନେ ଦେଖା ରେଖା କରନ୍ତି ଆଉ।
ହୁଁ ଆଉ ଆପଣଙ୍କର ରାତିରେ କଣ ରୋଷେଇ? ଆଜ୍ଞା।
ରାତିରେ ଆମର ମୁଁ ଏ କଚୁଆଲି ରାତିରେ ପଖାଲ ଖାଏ ବାକି ଆମ ବାକି ସମ ସେ ହେଲା ରୁଟି ଖାଆନ୍ତି ତ ପଖାଲରେ ମୁଁ ଟିକେ ଭଜା ପସନ୍ଦ। ତ ମୁଁ କାଲି କରିଥିଲି ଟମାଟୋ ଭେଣ୍ଡି ଆଉ ଆଲୁ ଆଉ ତା ସାଙ୍ଗେ ତରକାରୀ ଯୋଉ ତରକାରୀ ଯୋଉ କରିଥିଲି ତ ଆଜି ବି ସେମିତି କରିବି ହଁ ମତେ ଟମାଟୋ ଭଜା ପଖାଲରେ ଭଲ ଲାଗେ ଆଉ ଆଲୁ ଭଜା।
ତାପରେ ମ୍ୟାଡାମ କହିଲେ ଯେମିତିଆ ଖରା ହୋଉଛି ରାତିରେ ଯଦି ହାଲ କା ବେଶୀ ନୁହଁ ହାଲକା ଯୋଡେ ଭା ତ ଖାଇକି ଶୋଇଲେ ବି ବଢିଆ ଲାଗେ କିଛି ଅସୁବିଧା ନାହିଁ କିନ୍ତୁ ଏ ରୁଟି ଫୁଟି କିଛି ବି ଇଚ୍ଛା ହୋଉନି। ଏମିତିଆ ଗରମରେ କିଛି ଖାଇବା ପାଇଁ ଇଚ୍ଛା ହୋଉନି ନା ବହୁତ ବିରକ୍ତ ଲାଗୁଛି। ମୁଁ ସେମିତି ଠିକ ନାଇଁ ରୁ ରୁଟି ଭାତ ଯେତେବେଳେ ଯାହା ମିଳିଲା ସେତେବେଳେ ସେୟା ଖାଇଲି ଏଇ ଗରମ ରେ ହିଁ ତ ଖାଇବାକୁ ଟୋଟାଲି ପସନ୍ଦ ନୁହଁ, ତାପରେ ବହୁତ୍ ଗରମ ହୋଉଛି।
ହଁ ବହୁତ୍ ବହୁତ୍ ବୋଇଲେ ବହୁତ ଭୋକ କରିଲେ ଆଉ କଣ କରିବା ଖାଇବାକୁ
ଆଉ କଣ କରିବା ହଁ ବାଧ୍ୟ। ଆଉ ଯେବେ ରୁଟି ନ ହେଇଥିବ ନିହାତି ଭାତ ଖାଇବାକୁ ପଡିବ ତାପରେ ବହୁତ୍ ଜୋରେ ଗରମ ହୋଉଛି ନା ବହୁତ ମାନେ କଣ କହିଲେ ଏମିତି ଯଦି ଆଉ ଗରମ ହବ ସମସ୍ତଙ୍କର ଅବସ୍ଥା କଣ ହବ ମାନେ ଠିକ୍ ଠିକଣା ନାଇଁ।
ଆମ ଏଇପଟେ ତ ପୁରା ଏଇଟା କଣ କି ପୁରା ରେକର୍ଡ କରିଥିଲା ତା ତାପମାତ୍ରାରେ।
ଆଉ ଆଜି ଆପଣଙ୍କ ଆଡେ ବର୍ଷା ଉଠେଇନି?
ଆଜି ତ ନାଇଁ ଆଜି ଅନଲି ସେ କଣ କି ଖାଲି କଳା ମେଘ ଟିକେ ଟିକେ ହେଇଛି। ବର୍ଷା ହେଉନି ଏବେ।
ଆମ ଆଡେ ସବୁଦିନ ବର୍ଷା ଉଠୋଉଚି କିନ୍ତୁ ବର୍ଷା ପକୋଉନି।
ହୋଉନି ପବନ ପବନ ମାରୁଥିବ ନା।
ହଁ। କଣ କହିଲେ?
ପବନ ବି ଆସୁଥିବ ନା?
ହଁ ପବନ ଆସୁଛି କିନ୍ତୁ ତାବାସୀ ଦିନକୁ ତ ବହୁତ୍ ଜୋରେ ମାନେ ନିଆଁ ହୁଳା ଦୋଉଛି।
ଅଁ ସେ ଗୁଲୁଗୁଲି ଟାଇପ୍ ର। ହଁ ହଁ ଠିକ୍ ଅଛି।
ହୋଉ ରହିଲି ନମସ୍କାର।
ନମସ୍କାର ନମସ୍କାର।